ହାଲୋ।
ହଁ ମୋ କଥା ଆପଣଙ୍କୁ ଶୁବାଯାଉଚି?
ଆଜ୍ଞା ଆଜ୍ଞା ଆ ମୋ କଥା ଶୁବିଲା? ଜୟ ଜଗନ୍ନାଥ ଶୁଭ ଶଖାଳ। ଶୋଇଚନ୍ତି ବୋଧେ?
ଆଜ୍ଞା ଏମିତି ଗୋଟେ ଭଲ ଦେହ ଭଲ ନାହିଁ ଏମିତି ଶୋଇଚି।
ତ କ୍ଲାଇମେଟ୍ ତ ବର୍ତ୍ତମାନ ଚେଞ୍ଜ ହେଇଚି। ସମସ୍ତଙ୍କ ଦେହ ଆଚ୍ଛା ଆପଣ କୋଉଠୁ କୋଉଥିଲେ କୋଉଠୁ କୋଉଥିଲେ?
କୋଣାର୍କ।
କୋଣାର୍କ ଆଚ୍ଛା ଆଚ୍ଛା ଆଚ୍ଛ ମାନେ ପ୍ରୋପର କୋଣାର୍କ ନା କୋଣାର୍କ ପାଖରେ?
ନା କୋଣାର୍କ।
ଆଚ୍ଛା ଆଚ୍ଛା ଆପଣ ଡେଲି ଯାଉଥିବେ ସୂର୍ଯ୍ୟଙ୍କୁ ଦେଖିବାକୁ ବୋଧେ?
ହଁ ସୂର୍ଯ୍ୟ ମନ୍ଦିର କଣ ଏ ପାଖରେ ତ କଣ ଦେଖିବୁ।
ଆଚ୍ଛା ଗାଳି କରୁଚନ୍ତି। ଆ ହୋ ସେଇଟା ବି ସତ କଥା। ଉଁ ହୁଁ ପ୍ରତ୍ୟେକ ଦିନ ତ ବୋହୁତ ଲୋକ ଆସୁଥିବେ ସେଇଠିକି।
ହଁ ବୋହୁତ ଲୋକ ବାହାର ଲୋକ ଆସୁଚନ୍ତି।
ବାହାର ଲୋକ ଫରେନ୍ ଲୋକ ବି ଆସୁଚନ୍ତି ସେଇଠି କି। ଆଚ୍ଛା ଆଚ୍ଛ ସେଇ ଯୋଉ ନୂଆ ରୋଡ୍ ଟା କାମ ଚାଲିଥିଲା ପୁରିଠୁ କୋଣାର୍କ ଚାଲିଚି କାମ ନା। ବନ୍ଦ ସ‌ରିଲାଣି।
ଉଁ ସେ ଆମର ଚନ୍ଦ୍ରଭଜା ରୋଡ୍ ଟା କମ୍ପି ଭଲ।
ହଁ ନୂଆରେ କଣ ବାଇପାସ୍ ରୋଡ୍ ହବ ବୋଲି ଚାଲିଥିଲା ଯେ କାମ ଚାଲିଚି।
ହଁ ହଁ ଚାଲିଚି ଚନ୍ଦ୍ରଭାଗା ହ ସବୁ ସରିଗଲାଣି।
ସରିଗଲାଣି ଆ ଆ ହଁ ଚାଲିଲାଣି ରୋଡ୍ ଆଜ୍ଞା ଆଜ୍ଞା। ଆଉ ଆପଣ କଣ କରୁଚନ୍ତି? ମୁଁ ଚଁ ଯାଇଥିଲି ପ୍ରାୟ ଦି ତିନି ଥର ଯାଇଚି।
ଏହା
ଆପଣର ଆଉ କଣ କରୁଚନ୍ତି କଣ?
ପାଠ ପଢା ପଢି କରୁଛି ପ୍ଲ ଥ୍ରୀ ହଉଛି ପଢୁଛି କୋଣାର୍କ ରେ ଆଜ୍ଞା କଣ ଆପଣ କରୁଚି ଓଡ଼ିଆ ଅନର୍ସ ତାହେଲେ ଆଟ୍ସ।
ଆଟ୍ସ ରେ? ଆ ହଉ ଠିକ ଅଛି ଆଟ୍ସ ବି କିଛି ଖରାପ ନାଇଁ ଆଟ୍ସରେ ତ ବହୁତ ବଡ ବଡ଼ ଚାକିରି କରୁଛନ୍ତିଆଜିକା ଡେଟରେ।
ଆପଣ କଣ କରନ୍ତି?
ଆମର ବିଜନେସ ଚାଲଚି। ବରହ୍ମପୁର ବରହମପୁର ବରହମପୁର ନାଇଁ ବରହ୍ମପୁର।
ଆଜ୍ଞା ଆପଣଙ୍କ ଘର ବ୍ରହ୍ମପୁର?
ଆଜ୍ଞା ବ୍ରହ୍ମପୁର କେବେ ଆସିଛନ୍ତି?
ହଁ ହଁ ସମୟ ହେଲେ କେବେ ଯିବା ଆପଣଙ୍କ ସହିତ ଗୋଟେ ଭଲ ବନ୍ଧୁତା ସ୍ଥାପନ ହେଲା। ଆପଣ ନିଶ୍ଚନ୍ତ ଯୋଗାଚ କର ନାଇଁ କେବେ ଯାଇନି ବରହମପୁର।
ଆଚ୍ଛା ଆଛା ଆଛା ଆସନ୍ତୁ ଥରେ ବରହମପୁର ଆସୁ ବରହମପୁର ଫେମସ ପୁରୀ ଉପମା। ଜଳଖିଆ ଖାଇବେ ଆଉ ଆଚାର ପାମ୍ପଡ ବଡି ନେବେ ବୁଝିପାରିଲେ ନାଇଁ? ହଁ ଜାଣିଥିବେ ତ ଆପଣ ଭଲ ଭାବରେ ବରହମପୁର। କଲଚର ଉପରେ
ଆପଣ ସକାଳ ଜଳଖିଆ କରି ସାରିଲେଣି କରିନା?
ହଁ ନାଇଁ ସକାଳୁ ଜଳଖିଆ ସରିଲାଣି ଦେହଟା ଟିକେ ଭଲ ନଥିଲା ଉଠିଲି ମେଡିସିନ ଟିକେ ଖାଇଲି ଆଜ୍ଞା ହଁ ମୋର ବି ଟିକେ ଏପଟେ ବର୍ଷା ତିନି ଦିନ ହେଲା କ ଚାରଦିନ ଚାଲିଥିଲା ନାଇଁ ଆଜି ସକାଳ ଟିକେ ଛାଡିଛି ତଥାପି ଥଣ୍ଡା କାଶ ଧରିଚି ସମସ୍ତଙ୍କୁ ପୁରା ଗାଁଟା ହଁ
ଘରେ ବାପା ମା ଭାଇ ଭଉଣୀ।
ସମସ୍ତେ ମିଶି ଜଏଣ୍ଟ ଫ୍ୟାମିଲିରେ ଅଛନ୍ତି?
ଆଜ୍ଞା।
ବଡ଼ଭାଇ କଣ କରୁଛନ୍ତି? ଆପଣ ବଡ ଆଚ୍ଛା? ଆଚ୍ଛା ଆଚ୍ଛା ଆଚ୍ଛା।
ସାନ ଭାଇ ପ୍ଲସ ଟୁ ପଢୁଚି।
ପ୍ଲଟୁ ପଢୁଛି ଆଉ ବାପା କଣ ଚା ସର୍ଭିସ କରୁଥିଲେ ନା ଦୋକାନ ବାଡି କଣ?
ମୂର୍ତ୍ତିକାମ କରନ୍ତି।
ଏ ଯଉଁ କାଠ ମେ ଏ ଜଉ ପଥର ପଥରମୂର୍ତ୍ତି କରି ହଁ ଆଚ୍ଛା ଆଚ୍ଛା ସେଇଠି ତ ଆପଣ ବହୁତ ବିଲ ଗୁଡିଏ ଅଛି ନାଇକି ସେ ଯୋଉ ମାନେ ପଦ୍ମଶ୍ରୀ ଆୱାର୍ଡ଼ ଯୋଉ ପାଇଲେ ତାଙ୍କ ନାଁଟା କଣ ମୋର ଟିକେ ମନେ ପଡୁନି ସେ ତାଙ୍କର ତ ଗୋଟେ ବଡ ବିରାଟ କୋ
ବଂଶୀଧର ବଂଶୀଧର ମହାରଣା।
ମହାପାତ୍ର ନାଁ କଣ ଆଁ।
ମହାରଣା।
ମହାରଣା ସେ ତ ମାନେ ପୁରା ବୋବାଲ କରିଛନ୍ତି ପୁରା ନାଇକି। ସେଇଟା ବିରାଟ ଗୋଟେ ବିରାଟ ଫାକ୍ଟ୍ରି ଗୋଟେ ଅଛି ସେ ବହୁତ ଲୋକ କାମ କରୁଛନ୍ତି ବୋଧେ?
ଆଜ୍ଞା ଆମର ଏବେ ଏ ଘରେ ଘରେ କେବଳ କାମହଉଚି କାମ କରୁ।
ଖଡି ମାନେ ସେ ପତ୍ର ଟା ଅଲଗା ନା ନା ତାକୁ କଣ ମାଟେଲିଂ କରିକି ସେ ଜିନିଷଟା କରୁଛନ୍ତି?
ହରପସ ପଥର ଆଉ ଖଡି ପଥର।
ଆଚ୍ଛା ଆଚ୍ଛା ଆଚ୍ଛା ତାହାଲେ ଆପଣ ବିି ଟିକେ ଟିକେ ଜାଣିଥିବେ ସେ କାମ?
ହଁ ମୋଟାମୋଟି ମାଳି ପକେଇବାକୁ
ଏଇ ଯୋଉ ମାନ ଜଗନ୍ନାଥ ଠାକୁର ଯୋଉ କରୁଛନ୍ତି ଛୋଟ ଛୋଟ ଖଡି ପତର ସେ ଯୋଉ ୱାଲପେପର ପୋଷ୍ଟ ସେଇଟା ନା ପୁରା ବଡ ବଡ ମୂର୍ତ୍ତି କରୁଛନ୍ତି?
ହଁ ବା ଛୋଟ ଠୁ ବ ବଡ ପର୍ଯ୍ୟନ୍ତ ଅଡର ଯାହା ଆସିବ କରିବା।
ହାଏଷ୍ଟ କେତେ ଉଁଚା କରିଥିବେ?
ଦି ଫୁଠୁ।
ଦି ଫୁଟୁ ନାଇଁ ଆଛା। ଆସୁଛି ସେପଟୁ ଅର୍ଡର ସେମିତି ଆସୁଛି ବାହାରକୁ ଚସଚି ଫରେନ୍ ଫରେନ୍ ଯ ଫରେନ୍ ର କିଛି ଅର୍ଡର ଆସିଚି?
କରନ୍ତୁ। ଫରେନ ନୁହଁ ଯେ ସେ ଆମର ଉ ଯୋଉମାନେ ଫରେନ ପଠଉଛନ୍ତି ଯୋଉ ଆମକୁ ସିଏ ଆମକୁ ଯୋଗେ ହଁ ଆମେ ଆଜ୍ଞା ଆଜ୍ଞା ଆମ ଗାଁ ରେ ସବୁ ପ୍ରାୟେ ସମସ୍ତେ ହଉଚି ମୂର୍ତ୍ତି କାରିଗର।
ଆଚ୍ଛା ଆଚ୍ଛା ଆଚ୍ଛା ପ୍ରାୟ ମାନେ ଗାଁଟା ଯାଗାରେ ସମସ୍ତେ ଏଇ କାମ ଲାଗିଥିବେ ନାଇଁ?
ଆଜ୍ଞା ପ୍ରାୟ ଆଜ୍ଞା ପ୍ରାୟତଃ
ତାହେଲେ ଆପଣ ଅର୍ଡର ମୋର ମୂର୍ତ୍ତି ଅର୍ଡର ଆସିଲେ ଆପଣ ବନଉଛନ୍ତି ନା ଆପଣ ପସନ୍ଦର ମୁତାବକ ବନେଇ ରଖି ଦଉଛନ୍ତି ତାକୁ ଦେଖି ଲୋକ ନୋଉଛନ୍ତି?
ଅର୍ଡର ନ ଆସିଲେ ବି ବ ବନେଇଥିଲେ ଆମ ବଡ ମୂର୍ତ୍ତି ରାଧାକୃଷ୍ଣ ମୂର୍ତ୍ତି ବନେଇକି ନା ଆମର କୋଣାର୍କର ଯୋଉ ଦେଇଥିଲେ ବି ଟୁ ଟୁରିଷ୍ଟ ମାର୍କେଟରେ ସେ ନେଇଯିବେ।
ଆଚ୍ଛା ବେସିକାଲି ରାଧାକୃଷ୍ଣ ମୂର୍ତ୍ତି ନାଇ ଜଗନ୍ନାଥ ରାଧାକୃଷ୍ଣ?
ଅଧିକା ହଉଛି ବୁଦ୍ଧ ମୂର୍ତ୍ତି ବୁଦ୍ଧ ବୁଦ୍ଧ।
ବୌଦ୍ଧ ଆଚ୍ଛା ଆଛା ହଁ ସେମାନେ ବହୁତ ଫରେନର ମାନେ ଆଶୁଛନ୍ତି ସେଇଗୁଡା ବୁଦ୍ଧକୁ ମାନୁଛନ୍ତି ନାଇକି। ବୁଦ୍ଧ ମୂର୍ତ୍ତିରା ନୋଉଛନ୍ତି ହଁ। ହେଲେ ଗୋଟେ ମୂର୍ତ୍ତୀ କରିବାକୁ କେତେଦିନ ସମୟ ଲାଗୁଥିବ ଆପଣଙ୍କୁ?
ସେମି କହିହେବନି ଏଇ ବୌଦ୍ଧ
ଗୋଟେ ଦିନରେ ହେଇଯାଉଛି ନାଇଁ!
ଗୋଟେ ଦିନ ଲାଗେନି ଛୋଟ ଛୋଟ ମୂର୍ତ୍ତି ହେଲେ ଗୋଟେ ଦିନ ଲାଗିବନି।
ଛୋଟ ମାନେ ଏଇ ଯୋଉ ଆମର ଦଶ ଇଞ୍ଚ କୋଡିଏ ଇଞ୍ଚ ଫୁଟିକିଆ ଏମିତି ହେଲେ? ଏ ଗୋଟ ଦିନ ଲାଗୀବ ନାଇଁ ଆଛା ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଆମର ଯୋଉ ଟୁଲ ପେ ରଖୁଛନ୍ତି କି ସେରା ବି ମେସିନରେ ମେସିନ ବି ରଖିଥିବେ ଆର ସବୁ କଟିଙ୍ଗ ଫଟିଙ୍ଗ କରିବା ପାଇଁ ନାଇଁ? ଟୋଲ ମେସିନ୍ ଜାକ ସବୁ ଆଚ୍ଛା ଟୋଲ ମେସିନ।
ପଥରା ହଁ କିିଲା ମୋଥାମୋଟି ମାଡ଼ି ପକେଇବାକୁ କଳେ କଳେ ସିଖିନି କଳେ ଶିଖି ଟାଇମ୍ ଲାଗିବ।
ଆଚ୍ଛା ଆଚ୍ଛା ଆଚ୍ଛା ପୁରା ମାନେ ତିକ୍ ପୁରା ନଜର ରଖିକି କରିବାକୁ ପଡିବ ଆଖି ଫାଖି ଉପୁରେ ଧ୍ୟାନ ଦବାକୁ ପଡିବ ଡଷ୍ଟ୍
ହଁ ସେ ଗୁଣ୍ଡ ଟା ବହୁତ ଖ
ଖରାପ ନିଶ୍ଚୟ ଆଖି ଉପରେ ତାପରେ ଆପଣ ବି ଇଏ ବି ଯାଉଥିବ ନିଶ୍ବାସ ପ୍ରଶ୍ୱାସ ଯାଉଚି ଗୁଣ୍ଡ ଟା ମାନେ ହାର୍ଟ କିଡନୀ ପ୍ରୋବ୍ଲେମ ହଉଥିବ।
ଏମିତି ଛୋଟ ମୋଟ କାମ ଠିକ ଅଛି ଛୋଟ କାମ ଠିକ ଅଛି। ବଡ କାମରେ ମୁଁ ତ ସେଇଆ ନୁହଁ ଉନ ଆଉ ସେଥିପାଇଁ ପ୍ରାୟ ଆମର ବଡ଼ କାମ ଲୋଭରେ ଆମ ଗାଁ ପ୍ରାୟ ପିଲା ପଳେଇ ଆସି ଇଠିକି ରାଆ ରାଜସ୍ଥାନ ଗୁଜୁରାଟ ଆଉ ଭଲ ହଁ ସେଠି ଭଲ ଦରମା ଅଛି ଏ ଆସ। ସତୁରି, ଅଶୀ, ନବେ ହଜାର। ଲକ୍ଷେ ଟଙ୍କା ଭଳିଆ ଥିବ ଲକ୍ଷେ ଟଙ୍କା ଆସୁଚି। ଆଜ୍ଞା।
କାମ କର ହଁ ହେଲା
ଓ ହ।
ସେମାନେ ଗ୍ରାନାଇଟ୍ ମାର୍ବଲ ଟାଇପର ପଡିଥିବ ଟି?
ନା ନା ହଁ ଜ୍ଞାନାଇଟି, ମାର୍ବଲ, ଖଡି ପଥର।
ଖିଡି ପଥର ସବୁ ଆଛା ଆଚ୍ଛା। ହୁଁଉ ହୁ। ହେଲେ ଫ୍ୟୁଚର ପ୍ଲାନିଂ କଣ କରୁଛନ୍ତି ଆପଣଙ୍କର? ଏଇ ଖଡିପତ୍ର କରିବେ ନା କିଛି ଜବ ଫବ କରିବେ ନା
ହଁଁ ଖଡି ପତ୍ର ଏଠି କରା କରି କଣ କଣ କରିବୁ ପ୍ଲସ ହେଲେ ଆଉ ଘର ପାଖରେ ଗୋଟେ ଗମେଣ୍ଟ ଗୋଟେ ଦିଟା ଅଛି। ସେ ଯୋଗାଯୋଗ କରଛି ଏଇ ଯାଗାରଛି।
ରିସର୍ଚ୍ଚ ସେଣ୍ଟର ଆମର ଟୁରିଷ୍ଟ ଟୁରିଜେମର
ହଁ ହଁ, ସେ ଯୋଉ ଚାଲିଛି ଯୋ
ଆଚ୍ଛା ଆଚ୍ଛା ତା ମାନେ ଏବେ ଆପଣଙ୍କର ପାଠ ପଢା ସହିତ ପ୍ରାଇ ଟାଇମ କମ୍ପିଟେଟିଭ ଚାଲିଛି ନାଇଁ।
ଆଜ୍ଞା।
ଆଛା ବହୁତ ଭଲ ଖବର ଭଲ ଖବର, ଆଚ୍ଛା। ଆଉ କଣ ଖବର କୁହନ୍ତୁ? ମାଉ ବୁଲାବୁଲି କୁଆଡେ କୁଆଡେ ଯାଇଛନ୍ତି ବୁଲାବୁଲି କୁଆଡେ କରିଛନ୍ତି? ପୁରା ଆମର ଓଡିଶା ର କୋଉ କୋଉ ଜାଗା ଯାଇଛନ୍ତି, ଇଣ୍ଡିଆରେ କୋଉ କୋଉ ଜାଗା ଯାଇଛନ୍ତି।
ବେଶୀ ତ ବୁଲାବୁଲି ନି ବୁଲାବୁଲି କେବଳ ଯାଇ ଯୋଉଁ
ପୁରୀ ଜଗନ୍ନାଥ।
ଆଉ ପୁରୀ ଜଗନ୍ନାଥ ମନ୍ଦିର ଖୋର୍ଦ୍ଧା। ଆଉ କଟକ କଟକ ଆଉ ଯାଜପୁର, କେନ୍ଦ୍ରାପଡ଼ା
ଆଚ୍ଛା ଆଛା କେନ୍ଦ୍ରାପଡ଼ା ଯାଇଛନ୍ତି? କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର ଯାଇଛନ୍ତି?
ବଳଦେବ ଜୀଉ ମନ୍ଦିର ନୁହଁ ଆମର ଯଉଁ ଗଟେ କଣ ଆମର ଅଛି, ହଁ ଭିତ ହଁ ଭିତରକନିକା ଆଉ ଗୋଟେ ଆଉ ଗୋଟେ ଯୋଉ ଅଛି
ସେ ଶାରଥୀ ବାବା ଆଶ୍ରମ।
ନା ନା ନା ନା ସାରଥୀ ଆଶ୍ରମ ଯାଇନି। ଆଉ ଆମର ଯୋଉ ଗୋଟେ କଣରେ ଅଛି ଆମର ନେତାଙ୍କର କଣ ନେତାଙ୍କର ଗୋଟେ କଣ ମାନେ ଇଏଅଛି ସେଇଠି ଯାଇଥିଲି।
ନେତାଙ୍କର?
ଆଜ୍ଞା।
ବ ବୟଜନ୍ତ ପଣ୍ଡାଙ୍କର ଘର ଆଡେ ଯାଇ
ନା ବୟଜନ୍ତ ପଣ୍ଡା ନୁହଁ, ଆମର ଯୋଉ ଆମର ଯେମିତି କିି ନା ନା ନା। ସିଷ ଆମର ହେଲା ଏଇ ଏବେକା ନେତା ହି ହୁଅନି। ଆଉ ପୂର୍ବତ ପୂର୍ବ ଯୋଉ ପୁରା ମେଜେଇଲା ପୂର୍ବତନ ନିଦେଜ ହବନାହିଁ, ଦେଶ ବିଦେଶ ସଂଗ୍ରାମ କରିଥିଲେ ବଳିଦାନ ଦେଇଥିଲେ ସେମାନ ଓଦା
ଆଛା କଣ ସହିଦ୍ ରେ ନେଇଥିଲେ କି?
ହଁ ହଁ ହଁ ତାଙ୍କର ତାଙ୍କର ତାଙ୍କର ମି ମ୍ୟୁଜିୟମ ହେଇଚି ସେଠି ତାଙ୍କର ମ୍ୟୁଜିୟମ ଅଛି ସେଠି। ଏମିତିକି ରି ହଁ ଆ ଆମର ଏମିତି ପୁରୀରେ ଏଠି ଅଛି ଆମର ଗୋପବନ୍ଧୁ ଯେ ସେଇ ଟାଇପ ର ତାଙ୍କ ମୋ ସାଙ୍ଗ ଘର ସେଇଠି ମୁଁ ଯାଇଥିଲି
ଆଜ୍ଞା ବିଶେଷ କରି ଆପଣ ଭୁବନେଶ୍ଵର କଟକ ବି ଫୋକସ କରୁଛନ୍ତି ନାଇଁ। ବରମପୁର ଆଡ଼େ କେବେ ଆସିନାହାନ୍ତି ବରମପୁର କେବେ
ଅ ଯାଇନି ଏଥରକ ଯିବାର ଥିଲା ଯାଇହେଲାନି।
ଠିକ ଅଛି ଭାଈ ନମ୍ବର ତ ନମ୍ବର ଟା ଆମ ପାଖରେ ଅଛି ଆପଣ ଆସିବେ ଆସିଲେ ଫୋନ କରିବେ ମିଶିବା କଥାବାର୍ତ୍ତା କରିବା ବରମପୁର ବିଷୟରେ ଆପଣ ଜାଣିବେ ତାରାତାରିଣୀ ମନ୍ଦିର ଅଛି ଦେ ଖିବେ। ବରମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ହଉଚି ପ୍ରତ୍ୟେକ ଦି ବର୍ଷ ଥରେ ସେ ସମୟରେ ଗୋଟେଥର ଆସନ୍ତୁ ପାଟିସିପେଟ୍ କରନ୍ତୁ ବରମପୁର ପାଖେରେ ଭୈରବୀ ମନ୍ଦିର ଅଛି। ମାନେ ବହୁତ କିଛି ଜାଗା ଅଛି ଗୋପାଳପୁର ବିଚ ଅଛି। ବୁଝିପାରିଲେ ହଁ ପାମ୍ପରା ଅଛି। ତାମ୍ପରା ରାମର ଅଛି ଟାମ୍ପରା ନା ଶୁଣିଥିବେ ବୋଧେ ତାମ୍ପରା ଲେକ୍ ଟା। ତାମ୍ପରା ତାମ୍ପରା ଲେକ୍ ମାନେ ହ୍ରଦ ଟା। ହଁ ତାମ୍ପରା ଲେକ୍ ଟା ବହୁତୁ ଭିୟୁ ଅଛି ବହୁତ ମାନେ
ମୁଁ ଆପଣଙ୍କ ସହ ଯିଦି ଆମର ବୁଲିବା ଶୀତାରେ ବୁଲିବା ପୁରା ଆମେ ଯିବା ଶୀତ ଦିନ ଯିବା ଯିବା ପାଇଁ ହେଲା ଏଇଯୋଉ ହୁଏ ଆପଣଙ୍କ ସହିତ ଆପଣ ହଁ ଆପଣଙ୍କ ସଇତ
ଦେଖିଲେ ଆପଣ ପୁରା ବରମପୁର ବୁଲି ଯିବେ ପୁରା ପାଖାପାଖି ସ୍ପଟ ଅଛି ବୁଲିବେ ବରମପୁର ବିଷୟରେ ଜାଣିବେ ବରମପୁର ବିଷୟରେ ଖାଇବା ବିଷୟରେ ଜାଣିବେ ବରମପୁର ପିଲାଙ୍କ ସହିତ ତ ମିଶିବେ ବହୁତ ଭଲ ଲାଗିବ ଆପଣଙ୍କୁ।
ଆଜ୍ଞା ହଉ ତାନେ।
ହଉ ଆପଣ ମାନେ ଆଗୁକୁ ଫୋକସ୍ ବି ରଖନ୍ତୁ।
ଆଜ୍ଞା ଆପଣ ଆଜ୍ଞା ଆପଣଙ୍କ ସଇତ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ଜୟ ଜଗନ୍ନାଥ।